ମ୍ୟାଡ ସନ୍ଧ୍ୟା।
ଆଜ୍ଞା ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ହଁ ମ୍ୟାଡ଼ାାମ ଭଲ ଅଛି ଆପଣ କେମତି ଅଛନ୍ତି?
ମୁଁ ବି ଠିକ ଠାକ୍ ଅଛି ମତେ ଏବେ ଟିକେ ଆକଚୁଆଲି ବୋରିଂ ଲାଗୁଥିଲା।
ବୋରିଂ ଲାଗୁଛି କାହିଁକି ମ୍ୟାଡ଼ାମ?
କାମରୁ ଫେରିଲି ତାପରେ ଆଜି ବି ଟିକେ ଆମର ଟ୍ରେନିଂ ବଗେରା ଥିଲା ନା। ତ ବହୁତ ଟାଇମ ତାପରେ କିଛି ଏମିତି ଡିସକସନ୍ ଥିଲା ମର ଟିକେ କଲିକ୍ ମାନଙ୍କ ସହିତ ତ ଆସିଲାକୁ ଲେଟ୍ ହେଲା ତାପରେ ଜାଣିଛନ୍ତି ଫେରିଲା ଟ୍ରାକ୍ ଠିକ୍ ଜାମ ପୁଣି ଆସିକି ବି ମୁ ଭାବିଲି ଖାଇବା ବନେଇବି ପୁଣି ଖାଇବି କଣ କରିବି ତାପରେ ଫୋନ ବି ଦେଖିବାକୁ ଇଛା ହଉନଥିଲା ଏମିତି ଟିକେ ବୋର ବି ଲାଗୁଛି
ଆଚ୍ଛା ଆଚ୍ଛା। ମ୍ୟାମ କିଛି ଦେଖୁନାହାନ୍ତି ମୁଭି କି ସିରିଜ ଫିଜି ଏମତି କିଛି ଦେଖୁନାହାନ୍ତି ଯୋଉଟା ଟିକେ ଭଲ ଲାଗିବ ଆପଣଙ୍କୁ।
ଅ ମୁଁ କାଲି ମ୍ୟାଡାମ ଜୁଗାଟୋ ଜାଣିଛନ୍ତି ତ ଜୁଗାଟୋ ଗୋଟେ ମୁଭି ଆସିଥିଲା।
ହ ନାଇଁ ମ୍ୟାଡ଼ାମ କଣ ଗୋଟେ ନୂଆ ଆସିଛି କି ସେଟା ମ୍ୟାଡାମ ଯୋଉ ଜୋମାଟୋ ଉପରେ ମ୍ୟାମ ଯୋଉ ମୁଭି ଟା କହୁଥିଲେ କି ସେଇଟା କି।
ଆକ୍ଚୁଆଲି ସେଇଟାକୁ ନା ଏମିତି କରାହେଇଛି ଜୋମାଟୋ ଆଉର ସ୍ଵିଗି ମତେ ଯା ଫିଲ ହଉ ସେଇଟା ମିଶିକି ହେଇ ଛି ତା ନା ହଉଚି ଜୁଇଗାଟୋ ସେଥିରେ କପିଲ ଶର୍ମା ଅଛନ୍ତି ଆପଣ ତ କପିଲ ଶର୍ମାକୁ ଜାଣିଥିବେ ନା।
ହଁ ହଁ ତାଙ୍କୁ ଜାଣିଚି କିନ୍ତୁ ସେ ମୁଭି ଟା ବିଷୟରେ ମୁଁ ଖାଲି ଶୁଣିଥିଲି ମଝିରେ କି ତା ଉପରେ ଗୋଟେ ମୁଭି ହଉଚି କିନ୍ତୁ ମୁଁ ସେ ବିଷୟରେ ଜାଣିନି କିଛି। ଆପଣ ଯଦି ଦେଖିଚନ୍ତି ମତେ ଟିକେ କହୁନାହାନ୍ତି ମୁଁ ବି ଟିକେ କାଳେ ଦେଖି
ନା ଏକ୍ଚୁଲି ମଝି ମାନେ ମୁଁ ବହୁତ ଆଗରୁ ସେଇଟା ଜାଣିଥିଲି ଏମତି ଆସିବାର ଅଛି ବଟ୍ ଏବେ ଆମର ଯୋଉ ଓଟି ଟି ପ୍ଲାଟଫର୍ମ ନା ଆସିଯାଇଛି ମୁଁ ଦେଖୁଥିଲି ହଟ୍ ଏବେ ହୋଟଷ୍ଟାରରେ। କେବେଠୁ ଆସିଲଣି ବଟ୍ ମୁଁ କାଲି ଯୋଉ ଷ୍ଟାର୍ଟ କରିଛି। ଆଉ ସେଟା ଜାଣିଛନ୍ତି କାହା ଉପରେ ଅଛି ଆମର ଡେଲିଭରି ବୟ ତ ଅଛି ସେଟା ଠିକ ଅଛି କିନ୍ତୁ ସବୁଠି ଇନ୍ତ୍ରେଷ୍ଟିଂ ଜିନିଷ ହଉଛି କି ଆମ ସେଇଟା ଓଡିଶାରେ ଅ ସେଇ ମୁଭି ଟା ମ୍ୟାଡାମ ବନା ହେଇଛି।
ଓହୋ ମାନେ ସେ ତାର ସୁଟିଂ ଟା ପୁରା ଓଡିଶାରେ ହେଇଛି ଆରେ ବା।
ଆଉ ତା ଦେହରେ ବି ବହୁତ ମାନେ ଓଡିଆ ଲାଙ୍ଗୁଏଜ ୟୁଜ ହେଇଛି। ବ ବହୁତ ଗୋଟେ ଆଜ୍ଞା ବହୁତ ଓଡିଆ ଆକ୍ଟର ବି ଅଛନ୍ତି। ଆଉ ସବୁଠୁ ଓଡିଶାର ପୁରୁଣା ପୁରୁଣା ଜାଗା ଯେମିତି କିି ଭୁବନେଶ୍ଵରର କିଛିଟା ଏରିଆ ଆପଣଙ୍କର ପୁରୁଣା ବହୁତ ସାରା ଲୋକେସନ। ମୁଁ ତ ଅଳ୍ପ ସମୟ ଦେଖିକି ନା ମ୍ୟାଡାମ୍ ମତେ ବହୁତ ହି ଟିକେ ଇମୋସନାଲ ଫିଲ୍ ଖୁସି ବି ଲାଗିଲା ଯେ ଆମ ର ଆଜ୍ଞା ଆଉ ଓଡିଆ ଲାଙ୍ଗୁଏଜ ବି ୟୁଜ ହଉଛି ଏଇଟା ମତେ ବହୁତ ଖୁସି ଲାଗିଲା। ବାକି ଅଧା ଅଛି ମୁଁ ଆଜି ଦେଖିବି। ବଟ୍ ଯେତିକି ଦେଖିଛି ମ୍ୟାଡ଼ାମ ମତେ ଖୁସି ଲାଗିଲା। ଅ ଦି ଘଣ୍ଟା କେତେ ସମୟ ମ୍ୟାଡାମ ଅଛି କାଲି ମୁଁ ଅଧା ଦେଖ ଦେଖିଛି ଆଜି ବି ଅଧା ଦେଖିବି ଏବଂ ଭାବୁଥିଲି ଯେ କଣ୍ଟିନ୍ୟୁ କରିବା ଆ ଆଉ ଟିକେ ସମୟ ପରେ କରିବେ ଏବେ ଆପଣଙ୍କ ସହ କଥା ହଉଛି। ଆପଣ ବି ଦେଖନ୍ତୁ ଆପଣଙ୍କୁ ହୁଏତ ତ ମତେ ବି ମତେ ଲାଗୁଛି
କହିଲେ ମୁଁ ବି ଆପଣଙ୍କ ସହ କଥା ହେଇ ସାରିଲା ପରେ ଦେଖିବି ମୁଭି ଟାକୁ କଣ ହେଇଛି। ଛ ଆଉ ମ୍ୟାଡାମ ସନ୍ଧ୍ୟାବେଳେ କଣ ଖାଇଛନ୍ତି?
ନା ଆସିକି ତ ହଁ ଏବେ ବସିଛି କିଛି ଖାଇନି କଣ ଖାଇବି ବୋଲି ଚିନ୍ତା କରୁଛି। ମୁଁ ଆଗରେ ଛୋଲେ ସିଝା ହେଇକି ଅଛି ତାକୁ କଣ ବନେଇବି ବୋଲି ମୁଁ ଚିନ୍ତା କରୁଛି।
ତ ସେଇ ସବଜି ବନେଇ ଦଉନାହାନ୍ତି।
ହଁ ଗୁଡ୍ ଆଇଡିଆ କାହିଁକି ନା ମୁଁ କାଲିି ଗୋଟେ ମସଲା କରି ବନେଇଥିଲି ପୋଟଳ ଆଳୁର ମସଲା ଅଧିକ ହେଇଥିଲା ରଖିଦେଇଛି ବଢିଆ କଥା ଆପଣ ସଜେସନ ଦେଲେ, ତାକୁ ମୁଁ ବନେଇଦେବି ତାକୁ କରି ବନେଇ ଦେଲେ ବହୁତ ଟେଷ୍ଟୀ ଲାଗିବ। ଆଉ ଯେହେତୁ ସିଝି ଯାଇଛି ଜଲଦି ହେଇଯିବ। ଆପଣଙ୍କର ଆଜି ଡିନର କଣ?
ହଁ ମୁଁ ବି ସେଇଟା ବସିଛି ତ ଭାବିନି ଆଉ ମୁଁ ବି ଟିକେ ବାହାରକୁ ପଳେଇଥିଲି। ତ ଆସିକି ତ ଏବେ ଜଷ୍ଟ ପହଞ୍ଚିଛି ସେଇଟା ବି ମାନେ ଭାବୁଛି କଣ ରୋଷେଇ କରିବି। ଆଉ ଯୋଉଟା ଇଜି ହବ ଭାବୁଛି ସେଇଟା କରିଦେବି ଆଉ କାହିକି ନା ଆଉ ପେସେନ୍ସ ରହୁନି। ଏତେ ମାନେ ରୋଷେଇ ସବୁ କରିକି ଖାଇବା ପାଇଁ।
ଆଜି ଆପଣ ମ୍ୟାଡାମ ଏରିଆରେ ବର୍ଷା ହଉଥିଲା?
ହଁ ମ୍ୟାଡାମ କୁହନ୍ତୁନି ସକାଳ ସାଢେ ପାଞ୍ଚଟାରୁ ବର୍ଷା ଲାଗିଲା ଯେ ତିନିଟା ସାଢେ ତିନିଟା ପର୍ଯ୍ୟନ୍ତ ବର୍ଷା ମାନେ ତାପରେ ହିଁ ଛାଡିଛି ବର୍ଷା। ମାନେ ଭାବନ୍ତୁ। ମୁଁ ମ୍ୟାଡାାମ ଏତେ ବର୍ଷ ଶୁଣିକି ହିଁ ସକାଳୁ ଉଠିଛି ମାନେ ଯାହାକୁ ଆଲାରାମ ସୁଭେନି ତାକୁ ଆଜି ବର୍ଷା ସାଉଣ୍ଡ ଶୁଣା ଯାଇଛି ମା। ଏତେ ବର୍ଷା ସୁନ୍ଦର ହେଲା ଯେ ମୁଁ ଡରିକି ଉଠି ଯାଇଛି।
କାଇଁ ଘଡଘଡି ବିଜୁଳି ମାରୁଥିଲା କି ମ୍ୟାଡାମ୍?
ହଁ ମ୍ୟାମ୍ ସକାଳୁ ତ ସେଇଥିବ ସେଇଟା କହୁଚି ପା। ମତେ ଆ-ମାନେ କାଲି ଟିକେ ବହୁତ୍ ହି ମତେ କଣ କହ ଗରମ୍ ଲାଗିଲା ତ ମୁଁ ତଳେ ଏମତି ସେ ଗଦି ପାରିକି ତଳେ ଇଏ କରିକି ଶୋଇଥିଲି ତ ଆମର ଡୋର୍ ଟା ମୁଁ ଆକ୍ଚୁଲି ପୁରା କ୍ଲୋଜ୍ କରିକି ଶୋଇ ପାରିନି ତ ମୁଁ ସବୁବେଳେ ଝର୍କା ଟା ଖୋଲା ଥାଏ। ତ ଯେହେତୁ ଝର୍କା ଟା ଖୋଲା ସେ ଲାଇଟିଙ୍ଗ୍ ଯଉ ହେଲା ଆଉ ବର୍ଷା ଟିକେ ପଡିଲା ମୁଁ ଶ ସେଇ ଡରରେ କଣ ହେଲା ବୋଲି ଉଠି ପଡିଲି ଦେଖିଲା ବେଳକୁ ସାଢେ ପାଞ୍ଚଟା ପ୍ରବଳ ବର୍ଷା ହଉଚି।
ମୁଁ ମ୍ୟାଡାମ୍ ଏତେ ଅଳସୁଆ ଯେ ମୁଁ ଯଦି ଶୋଇ- ନିଦରେ ଶୁଏ ନା ଆଉ ମୁଁ ଜାଣି ପାରିନି କଣ ହେଇଚି ମୁଁ ସହଜରେ ମୋ ନିଦ ବି ଭାଙ୍ଗେନି। ତ ଆଉ ଆମର ବି ଏମିତି କବାଟ ଝରକା ପୁରା ପୁରି ବନ୍ଦ ଏ ହଁ ମ ମାମା ଯିଏ ସିଏ ଉ ଉଠି ଯାଆନ୍ତି ଜଲ୍ଦି ସେ ଭୋରୁ ଉଠି ଯାଆନ୍ତି କିନ୍ତୁ ମୁଁ ଟିକେ ଅଳସୁଆ ମୁଁ ଲେ ଲେଟ୍ ରେ ଉଠେ ମୁଁ ବର୍ଷା ଫର୍ଷା ଜାଣିନି ଯେତେଳେ ମତେ ବାହାରକୁ ଯିବାକୁ ପଡିଲା ମୋ ଡଉଟି ପାଇଁ ସେତବେଳେ ମୁଁ ଦେଖିଲି ଯେ ବର୍ଷା ହଉଚି।
ମାନେ ସେ ପର୍ଯ୍ୟନ୍ତ ଆପଣ ତଥାପି ଆପଣ କେତେବେଳେ ବାହାରକୁ ମାନେ ବାହାରିଲେ ଯିବେ ବୋଲି?
ଅ- ଆଜି ଆମର ଗୋଟେ ଥିଲା ଟିକେ ଟ୍ରେନିଂ ଥିଲା ତ। ତ ମୁଁ ଟିକେ ଭାବିଲି ଯେ ଜଲ୍ଦି ଯିବା ଦରକାର୍ ଆଉ ମୋର ବି ମୁଁ ଏ ଯଉ ଅଳସୁଆମୀ ପାଇଁ ମୋର ଲେଟ୍ ହେଇଯାଏ ତ ମୁଁ ନାଇଁ ଭାବିଲି କାଳେ ଗାଳି ପଡିବ ବୋଲି ତ ମୁଁ ଆଜି ଜଲ୍ଦି ବାହାରି ଗଲି ତ ଜଲ୍ଦି ବାହାରିକି ଦେଖିଲା ବଳକୁ ସବୁଠି କଥା ଜାଣିଚନ୍ତି ବର୍ଷା ହଉଥିଲା ତଥାପି ମୁଁ କହିଲି ଯଦି ମୁଁ ଗାଡି ଅନଲାଇନ୍ ବୁକ୍ କରିକି ଯାଉଚି ହୁଏତ ଗାଡି ଦେଖ ଦେଖୁଚନ୍ତି ନା ବର୍ଷାରେ ଆସିବ କି ନାଇଁ ପୁଣି ଟ୍ରାଫିକ୍ ଜାମ୍ ଥିବ
ଆଜ୍ଞା- ଆଜ୍ଞା।
ତ ମୁଁ ସେଥିପାଇଁ ଚିନ୍ତା କଲି ନିଜେ ଡ୍ରାଇଭ୍ କରି ପଳେଇି ତାକି ମୁଁ ଜଲ୍ଦି ପହଞ୍ଚିଯିବି।
ହୁଁ- ହୁଁ।
କିନ୍ତୁ ସବୁଠୁ ଇନଟ୍ରେଷ୍ଟିଙ୍ଗ୍ କଥା ମୁଁ ଯାଇକି ପହଞ୍ଚିଲା ବେଳକୁ ମ- ମୋର ଅ ଫିସି ଖୋଲା ହେଇନି ତ ମୁଁ ହିଁ ଅ- ଜଲ୍ଦି ପହଞ୍ଚି ଯାଇଚି ଆମ ପ୍ରୋଜେକ୍ଟ୍ ଭିତରେ
ଆଚ୍ଛା ଆଚ୍ଛା ତ ଆମ୍- କେମିତି ଲାଗିଲା ସବୁବେଳେ ମନେକର ଗୋଟେ ଜାଗାକୁ ଲେଟ୍ ରେ ଯାଉଥିବେ ଆଉ ଗୋଟେ ଗୋଟେ ଦିନ ଆପଣ ଯାଇକି ଏମିତି ପହଞ୍ଚିବେ କି ଯେମିତି କେହି କବାଟ ହିଁ ଖୋଲା ହେଇନଥିବ। କି ଆପଣଙ୍କର ଇଏ ହେଇନଥିବ କେହି ଆସିନଥିବେ କେମିତି ଲାଗିବ କି ମୁଁ ଜଲ୍ଦି ପଳେଇ ଆଇଚି କି ଆଉ ନା ମୋ ଦ୍ବାରା କଣ ଭୁଲ୍ ହେଇଗଲା କି ୟା ଫିର୍ ସରିଗଲା କି। ଏମିତି କିଛି ଲାଗେନି।
ଆଉ ମତ୍-ମୁଁ ତ ଭାବିଲି ଯେ ଯେହେତୁ ବାର୍ ବାର୍ କୁହା ହେଇଥିଲା ସେ ଟ୍ରେନିଂ ପାଇଁ ବହୁତ ଆଗରୁ କୁହା ହେଇଥିଲା ବହୁତ୍ କୁହାହେଇଥିଲା। କେହି ଆବସେଣ୍ଟ୍ ନ ରହିବା ପାଇଁ ତ ମତେ ମୁଁ ଆଗ ଯାଇକି ଭାବିଲି ବୋଧେ ବର୍ଷା ଯୋଗୁ ସମସ୍ତେ ଅନଲାଇନ୍ ଗାଡି ବୁକ୍ କରିକି ଆସିଚନ୍ତି ମୁଁ ହିଁ ବୋଧେ ଡ୍ରାଇଭ୍ କରିକି ଆସିଚି। ବଟ୍ ମୁଁ ଭିତରୁ ଯେତବେଳେ ଦେଖିଲି ଯେ ଟୋଟାଲି ଅଫିସ୍ ହିଁ ଖୋଲା ହେଇନି ତ ମତେ ପାଇଁ ମତେ ଟିକେ ମଜେଦାର୍ ଥିଲା ମୋ ପାଇଁ।
ଆଚ୍ଛା -ଆଚ୍ଛା। ଭଲ ଲାଗିଲା ନା ନାଇ ମ୍ୟାମ୍? କି ଜଲ୍ଦି ମୁଁ ଆଗ ପହଞ୍ଚିଚି।
ହଁ ତାପରେ ମୁଁ ପହଞ୍ଚିକି ଅନ୍ୟମାନେ ଯେତେବେଳେ ଉଁ- କୋଡିନେଟ୍ କଲି ମୁଁ ଜାଣିଲି ସେମାନେ ପହଞ୍ଚି ନାହାନ୍ତି ମତେ ତ ଭଲ ଲାଗିଲା।
ହଁ ମ୍ୟାମ ସେମିତି ବେଳେ ବେଳେ ହୁଏ କି ମନେକରେ ରେଗୁଲାର ଆପଣ ଗୋଟେ ଜାଗାକୁ ଯାଉଥିବେ ଅ ମାନେ ଲେଟ ରେ କେବେ ଯଦି ପୁରା ଜଲଦି ପଳେଇଥିବେ ତ ବହୁତ ହି ଭଲ ଲାଗେ ଲାଗେ ହଁ ମୁଁ ଆଗ ଆସିଚି।
ଆଉ ଆପଣ ଲେଟ ରେ ଯାଉଥିବେ ଗାଳି ଶୁଣିବେ କିନ୍ତୁ ଆପଣ ଯୋଉଦିନ ଶୀଘ୍ର ଯିବେ ଦେଖିବେ ଅନ୍ୟମାନେ ଲେଟ ରେ ଯିବେ।
ଅନ୍ୟ ମାନେ ଯିବେ ଲେ ଟେ ରେ ତାପରେ କିଛି କାମ ହିଁ ସେଦିନ ନଥିବ ଆଜି ଡିଟୋ ସେମ ଜିନିଷ ବି ମୋ ସହିତ ହେଇଛି ମ୍ୟାମ୍। ମୁଁ ବି ଆଜି ବହୁତ ଜଲଦି ପଳେଆଇଚି ମାନେ ଏମତି କି ବର୍ଷା ହଉଥିଲା ମୁଁ କହିଲି ହଁ ଠିକ ଅଛି ଯଦି ଆଗକୁ ବହୁତ ବର୍ଷା ହବ ତ ମୁଁ ଭାବୁଛି ଯାଉଛି ବୁକ୍ କରିକି ପଳେଇବି ତ ଗାଡି ବୁକ୍ କରିକି ପଳେଇଲି ମାନେ ମୁଁ ସବୁବେଳେ ଯାଇକି ପହଞ୍ଚିଲା ବେଳକୁ ନଅଟା ପଚାଶ ପଞ୍ଚାବନ ଏମିତି ହେଇଯାଏ ବଟ ଆଜି ମୁଁ ସାଢେ ନଅଟାରେ ପହଞ୍ଚି ଯାଇଚି ଗଲା ବେଳକୁ କେହ ହିଁ ହିଁ କେହି ନାହାନ୍ତିମାନେ ଏମତି ଜଣେ ଦି ଜଣ ଆମେ ଥିଲୁ। ତ ପୁରା ଦିନଟା ଯାକ ଆଜି ମୁଁ ବସିଚି ବଟ ମାନେ ଯାହା ମୋର କାମ ଥିଲା ସାଢେ ତିନିଟା ପରେ ହିଁ ହେଇଚି।
ଆ ଆଜି ମୁଁ କିଛି ଜଣ ମୋର କଲିକଙ୍କ ଠାରୁ ଶୁଣୁଥିଲି ଯେ ଆଜି ଯୋଉ ବର ର୍ଷା ପାଇଁ କି କୁଆଡେ଼ ଯୋଉ ବୁକିଂ ଗୁଡାକର ପ୍ରାଇସ୍ କୋଉଠି ଅଧିକ ଯାଇଚି। ଆପଣଙ୍କ ସହିତ ମ୍ୟାଡାମ ସେମିତି ହେଇଛି କି?
ଆଜ୍ଞା ମ୍ୟାଡାମ୍ ଆଜ୍ଞା ମୁଁ ଯୋଉଠିକି ଯାଏ ସେଇଠି ମତେ ଏମତି ପନ ୱାନ ଟେନ୍ ଭଳିଆ ଦେଖାଏ କେବେ ନିଂଟୀ ନାଇନ ନହେଲେ କେବେ ୱାନ ଟେନ ଭିତରେ ହେଇଯାଏ। କିନ୍ତୁ ମତେ ଆଜି ୱାନ ଏଇଟି ଥ୍ରୀରେ ଦେଖେଇଚି। ମାନେ ଯୋଉଟା କି ପୁରା ହାପ ମାନେ ପୁରା ଡବଲ ରେଟ।
ଯେହେତୁ ବର୍ଷା ଟାଇମ
ଆଜ୍ଞା ଆଜ୍ଞା ହଁ ସେଇଟା ବି କହିହବନି କାହିଁକି ନା ବହୁତ ହି ବର୍ଷା ହଉଥିଲା।
ମୁଁ ଗଲା ବେଳକୁ ହଁ ନିହାତି ଭାବେ କାମ ତ କରିବାର ଅଛି ନା ମ୍ୟାଡ଼ାମ ନହେଲେ ମ୍ୟା ମ୍ୟାନେଜରଙ୍କ ଠାରୁ ତ ଗାଳି ଶୁଣିବାକୁ ହିଁ ପଡିବ।
ହଁ ମ୍ୟାଡାମ ତ ତାଠୁ ବେଟର ଆଉ କାଇଁ ଆମେ ପ ଜଲଦି ଯିବି ଭାରି ବୋଲି ପଳେଇଲି। ହ ତ କଣ କରିବା ସେମିତି ଗୋଟେ ଗୋଟେ ଦିନ ହୁଏ ଆଉ
ଆଜି ମ୍ୟାମ୍ ମ ସିନା ବର୍ଷା ଯାହା ହେଲା କିନ୍ତୁ ଆଜି ମୋର ଯୋ ଟ୍ରେନିଂ ଥିଲା ବହୁତ ହିଁ ଇଂଟରେଷ୍ଟ ଟିଂ ଥିଲା ଆ। ଆଉ ମୁଁ ବହୁତ ଏନଜୟ କଲି ବହୁତ ଶିଖିବାକୁ ମିଳିଲା ଆଉ ସବୁଠୁ ସେଥିରେ ଇନ୍ତ୍ରେଷ୍ଟିଙ୍ଗ କଥା କି ଯିଏ ମାନେ ଆସିଥିଲେ ଟ୍ରେନର ତାଙ୍କର ମାନେ ମୋ ପାଖାପାଖି ସିକ୍ସ ର ସେଭେନ ଇୟରସ ବ୍ୟାକ ମୁଁ ଆଉ ଗୋଟେ ମୋର ସ ସ୍ଥା ରେ ମୁଁ କାମ କଲା ବେଳେ ମୁଁ ସେମାଙ୍କଠୁ ଟ୍ରେନିଙ୍ଗ ନିଏ ଆଉ ସବୁ ଠୁ ଇଣ୍ଟେର୍ଷ୍ଟ ଇନ୍ତ୍ରେଷ୍ଟିଙ୍ଗ ଜିନିଷ କି ଯୋଉ ମାନେ ଦେଇଥିଲେ ଏବେ ସେମାନେ ରିସେଣ୍ଟଲି ମୋ ଓର ଅର୍ଗାନାସିନ ରେ ଅଛନ୍ତି ତା ଠୁ ବି ଅଲଗା ଷ୍ଟେଟ ରେ ତା ସେଟା ମୁ ଶୁଣି କି ବହୁତ ଖୁସି ଲାଗିଲା ଆଉ ସେମାନେ ନିଜେ କହିଲେ ଆରେ ଦେଖ ଏତେ ବର୍ଷ ପରେ ଆ ସେ ତୁମର କଲିକ ବି ବନେଇଉଛନ୍ତି ଆଉ ତମେ ତମ ତାଙ୍କ ନମ୍ବର ନିଅ ଆଉ ତମେ ଚାହିଁଲେ କଥା ବି ହେଇପାରିବ
ହଉ ହଁ ମ୍ୟାାମ ଗୋଟେ ଆଜି ଭଲ ବି ଲାଗୁ ଆଉ ଦିଟା ଜିନିଷ ଅଛି ମ୍ୟାମ ଭଲ ହେଇଥିବ ଏଇଥିରେ ତ ବହୁତ ଜଲ୍ଦି ପହଞ୍ଚି ଯାଇଛନ୍ତି ତାର ଖୁସି ଗୋଟେ ଅଲଗା ତାପରେ ସେଠି ପୁଣି ନୂଆ କଲିକ ଆପଣ ମାନେ ମାନେ ଯୋଉ ଥିଲେ ଆପଣଙ୍କୁ ମିଳିଗଲେ ସେଇଟା ବି ଆଉ ଟିକେ ଖୁସି ଲାଗିଥିବ ଆପଣଙ୍କୁ।
ଆଜି ଆପଣ ଟିଫିନ ମାମ ନେଇଥିଲେ ଖାଇବା ବନେଇକି।
ଆଜ୍ଞା।
ଆପଣ ଟିଫିନ୍ ବନେଇକି ନିଅନ୍ତି ନା କେମିତି କଣ କରନ୍ତି? ନିଜେ
ହଁ ମ୍ୟାଡ଼ାମ ଏମତି ବେଳେବେଳେ ଟିକେ ଲେ ଲେଜି ଠକ ହେଇଗଲେ ଆଉ କଣ କରିବି ଯଦି ଲେଟରେ ଉଠିଛ କଣ କରିପାରିବି? ତ ହେଇପାରିବନି ତ ସେମିତି ବଳେ ସେଇଠୁ କିଛି ଅଡର କରିକି ଖାଇଦିଏ ନହେଲେ ମୋର ଜଣେ ଭଲ ବହୁତ ଭଲ କଲିକ ଅଛନ୍ତି। ସେ ମୋ ପାଇଁ ଖାଇବା ବି ଆଣି ଦିଅନ୍ତି। ଆଉ ଆଜି କିନ୍ତୁ ମୁଁ ବନେଇକି ନେଇଥିଲି ଆଜି ବନେଇକି ନେଇଥିଲି ଯଉ ରୁଟି ଭଜା ଖାଇକି ଯାଇଥିଲି। ଆଉ ଦଲିଆ ଥିଲା ଦଲିଆ ବନେଇକି ନେଇକି ପଳେଇଲି।
ଦଲିଆ ରେ ମ୍ୟାମ କଣ ବନେଇଥିଲେ। ଉପମା କ୍ଷୀରି କଣ ବନେଇଥିଲେ?
ଉପମା ହିଁ ବନେଇଥିଲି ମ୍ୟାମ। ଆଜି ତ ପିଆଜ ପକେଇବିନି ତ ଭାବିକି କି କଣ ସେଇ ଉପମା ହିଁ ବନେଇ ଦେଇଥିଲି ଆଉ ଉପମା ନେଇକି ପଳେଇଲି।
ଆପଣ ବିନା ପିଆଜ ରସୁଣ ଯଦି କରୁଛନ୍ତି ତାହେଲେ ମ୍ୟାଡ଼ାମ ମସଲା କଣ ପକ କହୁଛନ୍ତି କଉ ମସଲା ପକେଇଲେ ଟିକେ ଟେଷ୍ଟ ଲାଗିବ?
ମାନେ ଉପମାରେ ଯୋଉ ଦଲିଆ ଉପମା କଥା କହୁଛନ୍ତି।
ଆଜ୍ଞା।
ଦଲିଆ ଉପମାର ସେମିତି କିଛି ମସଲା ଦରକାର ନାହିଁ। ଖାଲି ସେମିତି ଦ ଦଲିଆ ଆପଣ ଟିକେ ଫ୍ରାଏ କରିକି ତାକୁ ଧୋଇକି ରଖି ଦେଇଥିବେ ନର୍ମାଲ ତେଲରେ ଆପଣ ଅଦା କଞ୍ଚାଲଙ୍କା ଟମାଟ ସେଗୁଡା ପକେଇକି ଟିକେ ଫ୍ରାଏ କରିଦେବେ ଦେନ୍ ତାପରେ ଦଲିଆ ପକେଇଦେବେ। ରେ ଲୁଣ ହଳଦୀ ଆଉ ଯଦି ଆପଣଙ୍କୁ ମିଠା ଦରକାର ଟିକେ ଚିନି ପକେଇକି ବାସ୍ ତାକୁ ଫୁଟେଇବାକୁ ଛାଡିଦେବେ। ସେ ଟିକେ ପାଣି ମରିକି ଡ୍ରାଏ ହେଇଗଲେ ତ ନର୍ମାଲ ହେଇଗଲା ଆଉ।
ଥ୍ୟାଙ୍କୟୁ ମ୍ୟାମ୍ ଆପଣ ବହୁତ ବଢିଆ ରେସିପି ସେଆର କଲେ। ଆପଣ ସହ କଥାହେଇକି ମତେ ବହୁତ ଖୁସି ଲାଗିଲା।
ଇଜିରେ ହେଇଯିବ ଆପଣ କେବେ ଟ୍ରାଏ କରିବେ ମ୍ୟାଡ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା ମ୍ୟାମ।
ଥ୍ୟାଙ୍କୟୁ ମ୍ୟାମ୍।
ଥ୍ୟାଙ୍କୟୁ ମ୍ୟାମ୍।